ହ୍ୟାଲୋ।
ହଁ ହ୍ୟାଲୋ କୁହନ୍ତୁ।
ହଁ ସୁବୁଚି ତ?
ହଁ -ହଁ ସୁବୁଚି କୁହନ୍ତୁ।
ଅ କଣ କରିଥିଲେ ଏଇନା ତ ମୁଁ ଏଇନା ବଇଚି। ଶଶୁର ଙ୍କ ପାଇଁ ଆଉ ବର୍ଷା ତ ଜୋର ହଉଛି। ଆଉ ଆପଣ ତା ପା ଭୁବନେଶ୍ଵର।
ଭୁବନେଶ୍ୱରରେ ହଁ ଆଚ୍ଛା ଆଚ୍ଛା। ହଁ ହଁ, ନାଇଁ ମୁଁ ବି ସେଇ ଆମ ଘର ଖୋର୍ଦ୍ଦା। ମୁଁ ବି ସେଇ ବର୍ଷା ହଉଛି ତ ଟିକେ ହେଲେ ବାବା ଆସିଲେ ଅଫିସ ରୁ ତ ଟିକେ ପକୁଡ଼ି, ଆଉ ଟିକେ ଚାହା କରିଥିଲି, ଆଉ ଖାଇ ଚା ଟିକେ ପିଇକି ପକୁଡ଼ି ଟିକେ ଖାଇଥିଲୁ ଆଉ।
ବଢିଆ ଆମର ତ ସବୁ ଆସିନାହାନ୍ତି ସ୍କୁଲ ରୁ ଅଫିସ ରୁ। ତାଙ୍କ ପାଇଁ ଦୁଇ ଟା ଚା କରୁଚି ଆଉ।
ହଁ ଆଉ ଆପଣ କଣ ଖାଇଛନ୍ତି?
ମୁଁ ତ ଦି ପରେ ଖାଇଥିଲି ଭାତ ଡାଲି ଅମୃତ ଅଣ୍ଡା। ଦି ପରେଟି ଦି ହଁ ଭାତ। ଭାତ ଡାଲି ଅମୃତବ
ଭାତ ଡାଲି ଅମୃତଭଣ୍ଡା ସିଝା ସଜନା ସାଗର ଗୋଟେ ବରା ଟାଇପ୍ ର କଟ ଥିଲି ଆଉ କୁନ୍ଦୁରି ଭଜା ଆଉ ଆଳୁ ଛୁଇଁ ଭଜା। ।
ଅଁ ହଁ ତା ବଢିଆ ଜିନିଷ ଖାଇିଲ ଆଜି ଶନିବାର ବେଲି ବଧେ ଖାଇଛନ୍ତି ସାଧା ପୁରା ନାଇଁ କି?
। ଅ ସାଧା।
ଆମର ବି ସେଇ ଆମର ସେଇଦିନ ଆଉ ତାପରେ ଯଦି ସେଦିନ ତା ପରଦିନ ବି ମସଲା ମସଲି ଖାଇବାକୁ ବାବା ଭଲ ପାଆନ୍ତିନି ତ ଆମର ସବୁ ସାଧାଏ ହୁଏ। ମୁଁ ବି ଆଜି ସେ ସାଧାରେ କରିଥିଲି ସେଇ ଭାତ, ଡାଳି, ଡାଲି, ଆଳୁ ଚଟଣି। ଆଉ ସେଇଟି ପୋଟଳ ଭଜା, ଶାଗ ଭଜା। ସେଇଆ ଏଇ ଦହି କାକୁଡି ଟିକେ ପୁଅ ଟିକେ ତ ଦହି କାକୁଡି ନହେଲେ ଖାଇବନି। ସେ ଟିକେ ତାର ସାଲାଡ କଲେ ଟିକେ ଖାଇବ ଗାଜର ପକେଇଲେ ଖାଇବନି ଖାଲି ଦହି କାକୁଡ଼ି। ଆମର ଟିକେ ସେମିତି ଖାଇ ଦେଇଥିଲୁ ଆଉ। ଅଉ ଆଉ ହଁ ହଁ। ଆଉ ଏଇ ଯୋଉ ବର୍ଷା ପାଗ ଦେଇଛି ଖାଲି ନିଦୁଆ ନିଦୁଆ ଲାଗୁଛି ଆଉ।
। ସେଇୟା ତ ଆଉ ମୁଁ ବି ଶୋଇପାରିଲିନି ମୋ ଗୋଡଟା କାଇଁ ବିନ୍ଧା ହେଲା ମୁଁ ନାଇଁ ଚାଲ୍ ଯିବା ବାସ। କାମ ସାରି ସନ୍ଧ୍ୟା ସନ୍ଧ୍ୟା ଦେ ଭାଗବଟା ପରିଆ ପଳେଇଆସିକି ଆଉ।
ହଁ ବାଇଦବରେ ଏଇ ବର୍ଷା ପାଗକୁ ଜଲଦି ଲାଗିବ ଯେମିତି ସନ୍ଧ୍ୟା ହେଇଯାଉଛି।
ହେଁ ହେଁ ହେଁ ସେଇଆ ତଉ। ସାଢେ ଚାରଟା ପାଂସଟା ହେଇ ଡାକୁଚି ଆଉ। ଜଟଣୀ ରାଏ ଖୋର୍ଦ୍ଧା ରେ ଆପଣ କୋଉ ସାଇଡରେ ରହୁଛନ୍ତି ମାନେ
ହଁ ଖୋର୍ଦ୍ଧା ସେ ଯୋଉ ଆମର କୋଣାର୍କ ନଗର।
ଅ ହ ଆମର ଗୁରୁଜନଙ୍କ ପାଖରେ ଅଛନ୍ତି ନନନ୍ଦମ ଜଣକ।
ହଁ ହଁ ହଁ। ଆପଣ ଭୁବନେଶ୍ୱରରେ କୋଉଠି ରହୁଛନ୍ତି?
ଖଣ୍ଡଗିରି ରେ।
ଅଁ କଣ୍ଡଗିରି ରେ ଅଁ ହଁ। ଆଉ ଇଏ
ତ ଏଟି କ୍ୟାମେରା ଦେଖିଛନ୍ତି ନା ଆସିନାହାନ୍ତି କେବେ?
କଣ କହିଲେ?
ଉଁ ଖଣ୍ଡଗିରି ମେଳା ହୁଏ କେବେ ଚନ୍ତି ନା ଦେଖିନାହାନ୍ତି।
ନା ନା ମୁଁ ଦେଖିନି କେବେ ମୁ ଆକ୍ଚୁଲି କେହି ନବାକୁ ମୁଁ କାହା ସାଙ୍ଗରେ ଯାଇନି କେବେ ଦେଖିନି କେବେ କଣ ବଢିଆ ହୁଏ?
ଅଁ ଭଲ ହୁଏ ସବୁ ଆସୁଛନ୍ତି ଯୋଉ ବାବା ମାନେ ସମସ୍ତେ।
ହୁଁ।
ତା ଉପରେ ସବୁ ହୁଏ ହୋମ ଯଜ୍ଞ ସବୁ ମେଳା ଭଲ ପଡେ।
ହୁଁ।
ଯାତ୍ରା ହୁଏ ମୁ ଆସନ୍ତୁ ଯାତ୍ରା ବୁଲିକି ଯିବେ ଆଉ। ହ ହଁ ହଁ ହଁ ଭଲ ଭଲ ସବୁ ପଡେ।
ହଁ ହଁ ମାନେ ମୁଁ ଶୁଣିଛି କିନ୍ତୁ କେବେ ଯାଇନି ଉଁ ସମୟ ହେଇନି କେବେ ଯାଇନି ଆଉ। ଉଁ ଘରେ ହଁ ଘରେ ହିଁ ନାଇଁ ସତରେ ମାନେ ଘରେ
। ହ୍ୟାଲୋ। ହୁଁ ହଁ ଶୁଭୁଚି ତ ଏ ବର୍ଷାକୁ କଟି କଟି ଯାଉଚି ମଝି ମଝିରେ।
ହଁ ହଁ ଏଇ ବର୍ଷା ଲାଗି ପରା ସେମିତି ହଉଚି। ଆଉ ପିଲାପିଲି କେତେ ଜଣ ଆପଣଙ୍କର?
ମୋର ଗୋଟେ ପୁଅ। ଗୋଟେଏ ପୁଅ ସେ ଏଇଟ କ୍ଲାସ୍ ରେ ପଢୁଛି ତ ଆଉ।
ଅଁ ହଁ। ଅଁ ହଁ ଭଲ ଆଉ। ଆଉ କଣ? ଆଉ ଓଳି ଏବେ ତ ଏବେ ତ ଏଁଅଁ
କଣ କହିଇଲା?
କଣ କହିଲେ?
ନାଁ ନାଇଁ ଆପଣ କଣ କହୁଥିଲେ? ପିତାମ୍ବରୀ ଆଁ ଅଁ ଅଁ ଅଁ ହଁ। ହେଁ ହେଁ ଏବେ ସବୁ ଏକାଦଶୀ ସୁଁ ଫବୁ ଆସିକି ମା
ଆପଣ କୋଉଁ ଓଷା କରନ୍ତି?
ମୁଁ। ମୁଁ ଚବିଶୀଟା ଏକାଦଶୀ କରେ ଛଅଟା ଷଡ଼ ଜୟନ୍ତୀ କରେ ଅଷ୍ଟମୀ ଚାରିଟା କରେ।
ହୁଁ।
ମୁଁ ଏମିତି ସବୁ ଯାହା ମଝି ମଝି ରେ ନୃସିଂହ ଜନ୍ମ ଏଗୁରା ସବୁ ଯାହା ବ୍ରାହ୍ମଣ ଦାନ ପୂଜା ଯାହା ପଡେ କରେ ଆଉ। ପୁର୍ଣ୍ଣମୀ ସଁ ସେତିକି
ଓହୋ ଏକାଦଶୀ ଆମ ବାବା କରୁଛନ୍ତି ଚବିଶୀ ଏକାଦଶୀ। ଆଉ ମୁଁ କରେନି କଣ? ଅଁମଁ ମାନେ ଏନ୍ତି କଣ ଖାଇଆକୁ ପୁଅ ଖାଏ ଗୋଟେ ବିଷ ସି ଖାଉଛୁଁ ବାବା ତ କରୁଛନ୍ତି ଆଉ କରିନି ତାଙ୍କୁ କିନ୍ତୁ କଁ କରିକି ଦିଏ ଆମେ ସେଦିନ କିନ୍ତୁ ଆଉ ଏକାଦଶୀ କରିନି ଏକା
ଟା ବଡ଼ ଏକାଦଶୀରେ କିଛି ଖାଁଏନି ଖାଲି ଯା ଫଳ ଫଳ ଖାଏ ଆଉ ସବୁ ବେଳେ ଯୋଉଁ ସେଟା ମୋର ଗ୍ୟାସ୍ ପ୍ରୋବ୍ଲେମ୍ ଟିକେ ଅଛି।
ହୁଁ ଖାଏ ବେଲି କଣ ଖାଆନ୍ତି।
ପରଟା ପରଟା ଲେଖବା ଖାଏ ପରଟା କରିକି ଆଳୁର। କଡ଼ି ଆଳୁ ଶିଦାନ ଆଳୁ ବଘାରି କି ଟିକେ ଯାହା ଅଉ ଆଳୁ ଖାଏ। ଆଉ ଯୋଉଁ ବଡ ଏକାଦଶୀ ବଡ ଏ ଏକାଦଶୀ ଯୋଉଁ ଚାରିଟା ସେଇଥିରେ ଖାଲି ଫ୍ରୁଟସ ଟିକେ କ୍ଷୀର ଟିକେ ଆଉ ପିଉ ସେଇ ସିଝା ଜିନିଷ କିଛି ଖାଏନି।
ଅଁ ହୋ। ସିଏ ବି ସେ କହିବେ ମୋତେ ଦେନା କିଛି। ଖାଇବାକୁ ଯେ ମୁଁ କହେ କଣ କି ଅଫିସ୍ ଯାଉଚ
ଅଁ ହଁ ସେଇଆ ସେୟା ନାଇଁ ନାଇଁ ହଁ ନାଁ ନାଁ ଆମେ ଦେହକୁ ଦେଖି ଭକ୍ତି କରିବାଟା ହିଁ ଠିଁକି ଆଉଁ ମୁଁ ଯାଏଁ ଖାଇବ।
ସେ ଖାଲି କହିବେ ମୋତେ କିଛି ଦେ ନାଁ ଏକାଦଶୀ ଆଉ ମୁଁ କିଛି ଖାଇବିନି ଗୋଟେ ବକ୍ତ ଖାଇଆ କଥା। ମୁଁ କହିଲି ମା ମୋର ଦୁଇ ତିନି ବର୍ଷ ହେଲାଣି ଦେହାନ୍ତ ହେଇଯାଇଚି ତାଙ୍କର କମ ବୟସ କମ ଥିଲା ଆଉଁ ସିଏ ବି ହଟାତ୍ ହଠାତ୍ କିନା ଏଇ ଯୋଉଁ କରୋନା ପରେ ପରେ ଯୋଉଁ ହଠାତ କିନା ତାଙ୍କର ଲଙ୍ଗସ ହାଟେ ଆଉ କିଡନୀ ସବୁ ଧରି ପକେଇଲା ଆଉ ଲେଏନ୍ସ ସିଏ ହେଠୁଁ ସେ ବାବା ହେଠି ଏକଲା ଏକାଦଶୀ କରନ୍ତି ସେ ପା ଗା ମୁଁ କିଛି ଖାଇବିନି ମୁଁ ଗୋଟେ ବକ୍ତ ମୁଁ କହିବି ନାଇଁ ନାଇଁ ସେମିତି କିଛି ନାଇଁ ଖାଇବିନି
ସେଇଆ ଉଁ ନାଇଁ ନାଇଁ ଅଧିକ ହବ ଖାଲି ଯଦି ରହିଯିବେ। ପରଟା ଖାଆନ୍ତି କିଛି ଖରାପ ନୁହେଁ ପରଟା ଖାଆନ୍ତି।
ମୁଁ କହିଲି ହଁ ତମକୁ ଚାରିଟା କରନ୍ତ ତମେ ତ ଚବିଶ ଟା କରୁଛ
ହଁ ନାଇ ନ ଖାଆନ୍ତୁ ବୁଢା ଭାଇ ତମକୁ ଆଉ ସୁଗାର ଅଛି ନା ଭୋକଟା ରହିଲେ ଅଧିକ ହବ ଖାଆନ୍ତୁ ଖାଆନ୍ତୁ ଥରେ ଖାଆନ୍ତୁ କିଛି ଅସୁବିଧା ନାହିଁ
ଏଇ ଯ ଏବେ ଯୋଉ ଆସିଲାଣି ଏଠି ରଥଯାତ୍ରା କେତେ ଦେଖୁନ କେତେ ଲୋକ ଦେଖ ଖିବ ସବୁ ଯାଇଥିବେ ଦେଖିବାକୁ ପୁରା
ମୁଁ ଯାଇଥିଲି ଦେବସ୍ନାନ ପୂର୍ଣ୍ଣମୀ ମୁଁ ଦେବସ୍ନାନ ପୂର୍ଣ୍ଣମୀ ଦିନ ଯାଇଥିଲି
ହଁ ଦେଖିଲେ ଏବେ ଏତେ ଭିଡ ଭିତରେ କେମିତି ଗଲେ କିଛି ଅସ
ଦେଖାଯାଉଛି ଖାଲି ଉପରୁ କ୍ୟାମେରା ଦେଖିଲେ ଏତେ ଲୋକ ସବୁ ଦେଖାଯାଉଛନ୍ତି କିନ୍ତୁ ଆମେ ଫ୍ରିରେ ଦର୍ଶନ ଆମେ ସକାଳ ଆଠ ଠରୁ ରାତି ବାର ପ ରହିଛୁ ବଢିଆ ଦର୍ଶନ କରୁଛୁ ତଳେ ଦେଖଛୁ ଶହେ ଆଠ ଜଣ ରା ଦେଖୁ ସ୍ନାନ ଜଗତସିଂହ ଉପରେ ଅଭଡା ଖାଇ ଏ ସବୁଆଡେ ବଢିଛି ସେତେ ଦେଖା ଯାଆନ୍ତି ଖଚେକେ କି ପୁଅ ଠେଲା ପେଲା ନାଇଁ ଆସ୍ତେ ଆରାମରେ ଦେଖିଛୁ
ଇଏ କଣ ଯୋଉ ଏଠି ବଡ ଦାଣ୍ଡରୁ ଦେଖା ଯାଉଛନ୍ତି
ହଁ ବଢିଆ ସେଠି ଦେବସ୍ନାନ ପୁର୍ଣିମା ଯିବୁ ବଡଦାଣ୍ଡ ପରଫେକ୍ଟ ଦେଖିପାରିବେ ବଡଦାଣ୍ଡେ ବଢିଆସେ ଦେଖିପାରିବୁ ପୁରା ବ
ନହେଲେ ଦେଖିବା କେବେ ଯାଇନୁ ଏବେ ଦେଖିବା କେବେ ଠାକୁରଙ୍କର ଡୋରି ଲାଗିଲା ଆର ବର୍ଷ ଦେଖିଆ ଯିବାକୁ ପଡେନ ମୁଁ ଶୁଣିଲି ହଁ ହଁ
ଦେବସ୍ନାନ ପୂର୍ଣ୍ଣିମା ଦି ଥର ଯାଇଛି ଆଉ ଚାପକୁ ଥରେ ଯାଇଛି ରଥକୁ ଥରେ ଯାଇଛି ଆଉ ତାପରେ ଶିଳ୍ପ ପରେ ଦେଖିଛନ୍ତି
ହଁ ଆଉ ଏଠି ଯୋଉ ଏଇ ରଥ ଯାତ୍ରାକୁ ଯିବେନି
କାର୍ତ୍ତିକ ମାସରେ ଆପଣ ମା ତାଙ୍କ ଇ ଇଛା ହବନା କୋଉ ମୁହୂର୍ତ୍ତ ରେ ପଳେଇବା
ହୁଁ ହୁଁ ହଁ ନାଇଁ ସତକଥା ଯିବେ ମୁଁ କଣ କି ରଥଯାତ୍ରା ପରଦିନ ଯାଏ ରଥଯାତ୍ରା ଦିନ ବହୁତ ଭିଡ ହେଇଥାଏ ଯାଇ ହୁଏନି ଆଉ ବାବା ତାପରେ ନେଇକି ଯାଇପାରିବେନି ହେଥିଲାଗି ରଥଯାତ୍ରା କରନ୍ତି ନାହିଁ
ତମେ ଚାହିଁଲେ
ହୁଁ ଆଉ ସେଇଟା ତ ସତ କଥା ଆଉ ଠା ଠାକୁରଙ୍କ ଡୋରି ନ ଲାଗିଲେ କେହି ଯାଇପାରିବେନି ଆମେ ଆଗ୍ରହ କରିପାରିବା ଆଗ୍ରହ ଥିଲେ ଭଗବାନ ନିଶ୍ଚିତ ଡୋରି କୋଉବାଟେ ନା କୋଉବାଟେ ଲ
ସେଇଆ ସେମିତି ମନେ ପକେଇବା ଆମେ ଯେତେ ଠାକୁରଙ୍କୁ ମନ ପ ପକେଇବା ଦାୟିତ୍ୱ ଏଇଟା ସେତେବେଳେ ତାଙ୍କ ମନ ପଡିବ ମତେ ସିଏ ଟାଣି ନେବେ
ଏବେ ତ ଖାଲି ଏବେ ଯୋଉ ବୁଦ୍ଧେଇ ଓଷା କରନି
ହଁ ଆମ ଶାଶୁ କରେ ସଠି
ହୁଁ ହୁଁ
ଟି ଓଷା ବୁଧେଇ ଓଷା
ନାହିଁ ନାଇଁ
ତ
ହଉ ଓ ହୋ ହୋ।
ଆ ଜନ୍ମ
ହୁଁ।
ହୁଁ।
ହଁ ଆଉ ଏଇ ଯୋଉ ଶ୍ରାବଣ ମାସ ଆସିଲାଣି ଆମିଷ ଖାଆନ୍ତି ନା ନହିଁ ଖାଆନ୍ତିନି।
ଆ ସ ଆମର ତ ଘରେ ସମସ୍ତେ ମୋ ପୁଅ ମ ବହୁତଏ ଖାଇ ମୁ ଭାବୁଛି ଏବ ବର୍ଷ ଭଗାନ ଦ୍ାରା ଟିକେ ମତେ ଟିକେ ମୁଁ ଟିକେ ଛାଡ଼ିବି ମୋ ମନ ଟ କେମତି। କରା ହଏନ ଭାବ କହୁନି।
ହୁଁ ହଁ ଆଉ ସେଇ ପିଲା।
ଆଉ କରିକି ଯେତି କାର୍ତିକ ମାସରେ କିଏ ବି ଖାଉନି ଛାଡିଦବଉ ଆମେ। ହଉ। ଘରେ କିଏ ଖାଇ ଆଉ ଶ୍ରାବଣ ମାସରେ ଖାଇଦିଏ ମୁଁ ମୁଁ ଭାବଛି। ବର୍ଷ ମୁଁ ଖାଇବିନନି ତମାନେ ଖା ମତେ ଟେ ରୋ ଭଳିଆ ଲାଗୁ ଇଏଟି କରୁଛନ୍ତିି କିଛି ଖାଇବେନି ଦେହ ଅମଳ ଖରାପ ହଉ ତାପରେ ବସିବ ଆଉ କଣ କରିବ।
ଆ ମୁଁ ଆମର ଭାଇ ନେଇକି ଯାଏ ପାଣି ଭାର ତ। ଆମେ ସେଇ ଝିଅ ବେଳୁ ଆମେ ଆଉ ଭାଇ ଯେହେତୁ ନିଏ। ଆମେ କେହି ଖାଉନା ଆମିଷ ଘରେ ଘରେ ପଶେନି ମୁଁ ଗୋଟେ ବର୍ଷ ଭାବିଲି। ହଁ ମଁ ମୋର କଣ ଅଛି ଖାଇଦେବି ଏମତି ଭାବିଲି ଗୋଟେ ଥର ଖାଇଦେଇଥିଲି ରାତି ଯାକ ଖାଲି ସାପ ସପନ। ହ ଦେଖିଲି ଯେ ଆଉ ଉଠିକି ଭିତରେ ସକଳୁ ବସିଛି। ଆଉ ଭଲ ଲାଗିଲାନି। କହିଲି ନାଁ ନାଇଁ ଭାଇଟା ଯାହାଲେ ଯାଉଛି ଆଉ ମୁଁ ଯେତେ ବାହା ହୁଏ। ଯା ହୁଏ ତେଣୁକ ଭାଇଟା ନେଉଛି ନା ଜମା ହ ଖାଇଲୁନସେବେଠୁଁ।
ଭଲ ଲାଗିଲା।
ରାତି ସାରା ମ ସାପ ଖାଲି ଗୁଡେଇ ହେଇ ଯାଉଛନ୍ତି ମାନେ ଏମିତିସପନ। ମୁଁ ଦେଖିଲି ମୁଁ ତ ଡରିଗଲି।
ହଁ ହଁ ଖ ଖଲତିଲ ବେଟା ଧୀରେ ଧୀରେ ରେନକୋଟ ଖଲେ ପାଣି ବୋହିବ ସିଧାରେ। ହୁଁ ହୁଁ।
ହ
ସୋ ବର୍ଷାକୁ ପିଲାମାନେ ସ୍କୁଲ ପିଲା ବେଳକୁ ବର୍ଷା ଆସିଲା ବେକୁ ବର୍ସା। କଣ କରି ବ।
ହଁ ସେଇଆା ନ କ ଆଉ ବର୍ଷା ତ ହଉଛି ଆଉ ଆଉ କଣ କରିବି।
ଆଜି ରହିଛି ତ ପୁରା ଆଉ।
ତାପରେ କେତେ ବି ଛୁଟି ନେବେ ଯେ ବର୍ଷା ଏଇ ଯୋଉ ବର୍ଷା ତ ସେ କମୁନି ସେ ଆମେ। ମାନେ ଗୋଟେ ଦିନ ସିନା ବନ୍ଦ। କରିଦେବି ଇଏ ତ ପୁରା ମାନେ ରେଗୁଲାର ବର୍ଷା ହଉଛି ଆଉ କେତେ ଦିନ ପିଲା ଛୁଟି ନେବେ।
ପରୀକ୍ଷା ବାଧ୍ୟରେ ଯିବାକୁ ତାଙ୍କ ଛଅଟା ପରୀକ୍ଷା ଆରମ୍ଭ ବାଧ୍ୟରେ ଯିବାକୁ।
ଏ ତ ସବୁ ଆରମ୍ଭ ହେଇଯିବ ସବୁ ପିରିୟଡି ଟଷ୍ଟ ସବୁ ବା ଆରମ୍ଭ ହେଇଯିବ। ଆଉ ପିଲାମାନେ କୋଉଠି ବନ୍ଦ କରଲେେ କେତେ ଦିନ ବନ୍ଦ କରିବ।
ହୁଁ ହୁଁ ଆଉ ରତିରେ ରେ କଣ ତରକାରୀ ହବ?
ରାତିରେ ଆଉ କିଛି ନାହିଁ ସେ ପୁଅ ଟିକେ କହୁଛି ଛୋଲେ ବାଟୁରେ ଖାଇବ ବୋଲି। ହ ସିଏ ତ ତାରା ହଁ ହଁ ସିଏ ତ ଥର ପାଟି ଚିକଣ ଖାଲି ଖାଇବ ଆକୁ ତାକୁ ବାହାରୁ କିଣିକି ଖାଇବ ମୁଁ ଘରେ ବନେଇ ପାରିବିନି ଏନା।
ଅ ହ ମୋ ପୁଅ ଟିକେ ବାହାର କିଣିବନି ସବୁ ଘରେ ତମେ କରଛ ବାହାରି କିଣି କି ଟୋଟାଲି ଖାଇବନି।
ହୁଁ।
ପଡା ଅଧିକାର କୁ ଖାଇବନି।
ଉହୁଁ।
ହୁଁ ହୁଁ ସାରେ କୁଛୁ
ଖାଲି କହିବ ବାହାରେ ଯେହେତୁ ମୁଁ ତାକୁ ଏବେ ବୁଝେଇକି କହିଲି ମୁଁ କହିଲି ଗୋଟେ କାମ କରେ ମାନେ ଛୋଲେ ବଟୁରେ ହେଲେ ମୁଁ